ହାଲୋ।
ହୁଁ କଣ କର୍ଚୁ?
ବସ୍ ଚି ଆଉ।
ବସିଛୁ, ଗୋଟେ କଥା କହୁଛି ଶୁଣୁ। ହେଲା।
କୁହନ୍ତୁ, ଆଜ୍ଞା।
ଏବେ ଅଲଗା ସାଉଣ୍ଡ୍ କୋଉ ଶୁଭା ହୋଉଛି ପଛରୁ।
ନା କୁହନ୍ତୁ, କୁହନ୍ତୁ ସେ
ରାଧାନାଥ୍ ଯୁଗର ଜାତୀୟ ଓ ସାମାଜିକ। ଅଙ୍ଗୀକାର ମତ
ଆଜ୍ଞା ମୋ ଦୋଷ ଆଁ।
ଶୁଭା ହୋଉ
ଆଜ୍ଞା ଆଜ୍ଞା ହାଲୋ।
ଆର ଶୁଭା ହଉଚି ଅଲଗା ସାାଉଣ୍ଡ ବହୁତ ପୁରା।
ହଁ କୁହନ୍ତୁ ଆଉ ଶୁଭିବନି ଆଜ୍ଞା।
ବ୍ୟାସ କବ ଫକିର ମୋହନ ସେନାପତି ହଁ ପିଲା ଦିନରୁ ସେ ପିତାମାତାଙ୍କୁ ହରାଇ ବଡ ବାପା ବଡ ମାଆଙ୍କ ଦ୍ଵାରା ବହୁ ଭାବରେ ନିର୍ଯାତିତ ଓ ଉପେକ୍ଷି ଉପେକ୍ଷିତ ହୋଇଥିଲେ ମଧ୍ୟ ଠାକୁର ମାଙ୍କ ସ୍ନେହ ଶଦ୍ଧାରେ ଲାଳିତ ପାଳିତ ହୋଇ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି। ଆଧୁନିକ ଓଡିଶା ସାହିତ୍ୟ ଜଣେ ସାର୍ଥକ ସେନାପତି ଭାବରେ ଆ ଆବିର୍ଭୁତ ହେଲେ। ଅଜରା ସିଲାଇ ଓ ନିମୋଖୁମ୍। ମାହଲରେ ମେଟ ବୟ ଭାବରେ କାର୍ଯ୍ୟକରି ଆପଣାର ସାଧନା ବଳରେ ସେ ହେଲେ ସ୍କୁଲ ଶିକ୍ଷକ। ପରେ ବିଭିନ୍ନ ଟେଷ୍ଟ। ଷ୍ଟେଟର ପ୍ରଶାସକ ହୁଁହୁଁ। ବିଭିନ୍ନ ଗଡଜାତ ରାଜ୍ୟର ଦେୱାନ ମ୍ୟାନେଜର ଭାବରେ କା ଯେ କରି ଓଡିଶାର ସାମାଜିକ ପରିସ୍ଥିତି। ପ୍ରଶାସନିକ ମନୋଭାବ ସାଧାରଣ ଲୋକଙ୍କ ଦୁର୍ଦ୍ଦାଶାକୁ ସେ ଉପଲବ୍ଧ କରିଥିଲେ। ସ୍କୁଲ ଶିକ୍ଷକ ଥିବାବେଳେ ସେ ପ୍ରକାଶ କରିଛନ୍ତି। ବାଲେଶ୍ଵର ସମ୍ବାଦ ସମ୍ବାଦ ବାହିକା। ସମ୍ବାଦପତ୍ର ପ୍ରଥମ ସାହିତ୍ୟ ପତ୍ରିକା ବୋଧ ଦାଇନି। ପରେ ପରେ ସେ ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନରେ ଅନ୍ୟତମ ମହାରଥୀ ଭାବରେ ଅବିତୀର୍ଣ୍ଣ ହୋଇଛନ୍ତି ପାଠ୍ୟ ପୁସ୍ତକ ରଚନା କହିଛନ୍ତି। ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ସେ ଦ୍ଵିତୀୟ ଥର ବିବାହ କରିଛନ୍ତି କୃଷ୍ଣ କୁମାରୀଙ୍କୁ କୃଷ୍ଣ କୁମାରୀହିଁ ହେଲେ ତାଙ୍କ ପ୍ରଗତି ପଥର ସହାୟିକା। ଓଡ଼ିଆଶାର ସତ୍ବ ଜଗତକୁ ତାଙ୍କର ପ୍ରାଥମିକ ଅବଦାନ ରାମାୟଣ ମହାଭାରତ। ଉପନିବେଶତ ଉପନିବେଶ ଆଦି ଆଉ।
ହାଲୋ।
ମେଳରୁ ହଁ।
ଆଜ୍ଞା ସାର ଆପଣ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭିତରେ କିଛି ଜାଣିଛନ୍ତିକି ଆପଣ?
ନାଁ।
ହଁ ମୁଁ ଜଣଉଛି ଆପଣ ଶୁଣନ୍ତୁ ସ୍ୱାଧୀନତା ବେଳକୁ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ନାମର ଗୋଟିଏ ମାତ ତ୍ର ବିଶ୍ୱବିଦ୍ୟାଳୟ ଥିଲା ଏହି ବିଦ୍ୟାଳୟ ଉଣେଇଶହ ତେୟାଳିଶ ମସିହାରୁ ଏ ଏ ଏସହ ସହ ସମ୍ବର୍ଦ୍ଧନ ଓ ପରୀକ୍ଷା ପରିଚାଳକ ବିଶ୍ୱବିଦ୍ୟାଳୟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା ତେବେ ମହାବିଦ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିଂଶ ଶତାବ୍ଦୀର ପଞ୍ଚମ ଦଶଦି ସେତେ ଉତ୍ସାହଜନନ ନଥିଲା ରେଭେନ୍ସା ମହାବିଦ୍ୟାଳୟ ଥିଲା ଓଡି଼ଆ ତ ଓଡ଼ିଆ ଉଚ୍ଚ ଶିକ୍ଷ ଶିକ୍ଷା କ୍ଷେତ୍ରରେ ଏକମାତ୍ର ଅନୁଷ୍ଠାନ ବାଲେଶ୍ୱର ପୁରୀ ସମ୍ବଲପୁରରେ ତିନିଟି କନିଷ୍ଠ ମହାବିଦ୍ୟାଳୟ ଥିଲା ଉଣେଇଶହ ଶଚ ସଚାଳିଶରେ ସରକାର ସେଗୁଡ଼ିକରେ ଡିଗ୍ରୀ ଡିଗ୍ରୀ ଶ୍ରେଣୀ ସଂଯୁକ୍ତ କଲେ ଉଣେଇଶହ। ସଚା ଉଣେଇଶହଛ ସତଚାଳିଶ ମସିହାରେ କୋରାପୁଟ ଠାରେ ଏହି ଇଣ୍ଟର ମିଡ଼ିଏଟେ ମହାବିଦ୍ୟାଳୟ ପ୍ରତିଷ୍ଠା କରାଗଲା ଏବଂ ଏହି ବର୍ଷ ପାରାଳାଖେମୁଣ୍ଡି ମହାବିଦ୍ୟାଳୟ ସରକାର ତା ସ ତାହାକୁ ନେଲେ ଉଣେଇଶହ ପଚାଶ ମସିହା ଆଗରୁ ରେବନ ଉଚ ମହାବିଦ୍ୟାଳୟରେ ଡିଗ୍ରୀ ସ୍ତରର ବିଜ୍ଞାନ ଶିକ୍ଷା ଇଂରାଜୀ ଓ ଓଡ଼ିଆ ଆ ଓଡ଼ିଆ ଅର୍ଥନୀତି ଗଣିତ ଓ ରାସା ରାସାୟ ରାସାୟନ ବ୍ୟୟ ବିିକ୍ ରାସାୟନିକ ବିଜ୍ଞାନରେ ସ୍ନାତକୋତ୍ତକ ଶିକ୍ଷାର ବ୍ୟବସ୍ଥା ହୋଇସାରିଥିଲା। ଅନ୍ୟ ଛଅଟି ସରକାର ମହାବିଦ୍ୟାଳୟ ମହାବିଦ୍ୟାଳୟ ଇଣ୍ଟରମିଡ଼ିଏଟ୍ ସ୍ତରରେ ବିଜ୍ଞାନ ଶ୍ରେଣୀ ମଧ୍ୟ ଆଉ ଖୋଲା ଯାଇଥିଲା ଉଣେଇଶ କଚା ଉଣେଇଶହ ପଚାଶ ବେଳକୁ ଓଡ଼ିଶାରେ ସର୍ବମୋଟ ମହାବିଦ୍ୟାଳୟ ସଂଖ୍ୟା ଚଉଦ ଏବଂ ଏଗୁଡ଼ିକ ପାଞ୍ଚ ହଜାର ଛଅଶହ ଅଣାନବେ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥିଲେ। ପରବର୍ତ୍ତୀ କାଳରେ ଉଭୟ ସରକାର ଓ ବେସରକାର ଉଦ୍ୟୋଗ ମହାବିଦ୍ୟାଳୟ ଗୁଡ଼ର ସଂଖ୍ୟା ବଢ଼ି ଚାଲିିାଲିଲ। ଆଜ୍ଞା କୁହନ୍ତୁ
ଗଙ୍ଗାଧର ମେହରଙ୍କ ବିଷୟରେ କିଛି ଜଣିଚକି?
କଜ୍ଞା।
ଗଙ୍ଗାଧର ମେହେରଙ୍କ ବିଷୟରେ କିଛି ଜାଣିଛ କି?
ନା ଆଜ୍ଞା କୁହନ୍ତୁ।
ଗଙ୍ଗାଧର ମେହେର ହେଲା ଅଠରଶହ ବାଷଠି ଖ୍ରୀଷ୍ଟାବ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ। ସମ୍ବଲପୁରର ବରପାଲିରେ ତାଙ୍କର ଜନ୍ମ ଓ କର୍ମ ସାଧନା। ଜଣେ ସାଧାରଣ ଜୁଡିସିଆଲ ମହରିର ହୋଇ ମତେ ସେ ଯୋଉ କାବ୍ୟ କବିତା ଆମେ କରିଗଲେ ସେଥିପାଇଁ ଓଡିଆ ଜାତି ମନ୍ ଜାତି ତାଙ୍କୁ ପ୍ରଣାମ ଜଣାଇଥାଏ କିନ୍ତୁ ମତେ କିୀଚବଧ ଉତ୍କଳ ଲକ୍ଷ୍ମୀ ପ୍ରଣୟ ବଲ୍ଲର, ତପସ୍ୱିନୀ, ପଦ୍ମିନୀ ଆଦି ତାଙ୍କର କାବ୍ୟ ଆ ମୁଖ୍ୟ ଥାଳିୀ କବିତା କୋଲଳ କବିତା ମାଳ ଭାରତୀ ଭାବନା ଅହଲ୍ୟ ତପନ୍ ମଣିମା କୃଷକ ସଙ୍ଗୀତ ଆଦି ଓଡ଼ିଆ ସାହିତ୍ୟକୁ ତାଙ୍କର ବିଶେଥ ଦାନ। ଏହିଇପରି ପଲ୍ଲୀି କବି ନନ୍ଦ କିିଶୋର ବଳ ବି ବହୁତ କିଛି ରଚନା କରୁଚନ୍ତି। ସେ ଅଠରଶହ ପଞ୍ଚସ୍ତିରି ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ। ରାଧା ନଥ ଯୁଗର ଭିନ୍ନ ରୁଚି ଓ ଭିନ୍ନ ଭାବନାର କବି ସରଳ ସାବଳୀଳ ଲୋକ ମୁଖର ଭଷାରେ ସେ ରଚନା କଲେ ପଲ୍ଲୀ କବିତା। ପଲ୍ଲୀ ପ୍ରକୃତି, ପଲ୍ଲୀ ଜୀବନ, ପଲ୍କ ସଂସ୍କୃତି ସବୁ କିଛି ତାଙ୍କ ତାଙ୍କ କବିତା ମାନଙ୍କର ପ୍ରକାଶ ପାଇ ଓଡିଆ ପାଠକ ମାନଙ୍କୁ କବିର ଆନନ୍ଦ ଥିଲା। ଏକର ଅଛି ତ ପଲ୍ଲିୀ ଚିତ୍ର ନିର୍ଝରିଣୀ ଜନ୍ମଭୂମି ବସନ୍ତ କୋକିଳ
ଆପଣ ହାଲୋ ଆପଣ ଜାଣିଛନ୍ତି କି ଚିକିତ୍ସା ବିଜ୍ଞାନ ସେ କିଆ ବିସୟରେ କିଛି ହାଲୋ
ନିର୍ମାଲ୍ୟ ପ୍ରଭାତ ସଙ୍ଗୀତ, ସନ୍ଧ୍ୟା ସଙ୍ଗୀତ, ନାୟାବାୟା ଗୀତ ଆଦି କବିତା ପୁସ୍ତକ ସହିତ ନ ହଁ କୁହନ୍ତୁ?
ଆପଣ ଜାଣିଛନ୍ତି ଚିକିତ୍ସା ବିଜ୍ଞାନ ଶିକ୍ଷା ବୋଲି ଗୋଟେ ଜିନିଷ ଅଛି ବୋଲି
ନାଇଁ ନାଇଁ
ଶୁଣନ୍ତୁ ସ୍ଵାଧୀନତା ବେଳକୁ କଟକର ସରକାରୀ ମେଡ଼ିକାଲ କଲେଜ୍ କାର୍ଯ୍ୟକ୍ରମ ହୋଇସାରିଥିଲା। ଉଣେଇଶହ ଅଣଚାଶ ପଚାଶ ଶିକ୍ଷା ଉଣେଇଶହ ପଚାଶ ରୁ
ହଁ
ଏକାବନ ଶିକ୍ଷାବର୍ଷରେ ଏହି ମେଡ଼ିକାଲ କଲେଜ଼ କୁ ଶ୍ରୀରାମଚନ୍ଦ୍ର ବଦ୍ ମେଡ଼ିକାଲ କଲେଜ୍ ନାମରେ ନାମିତ କରାଗଲା ଉଣେଇଶ ଅଣ ଉଣେଇଶହ ଅଣଷଠି ମସିହାରେ ସମ୍ବଲପୁର ବୁର୍ଲାଠାରେ ବୀର ସୁରେନ୍ଦ୍ର ସ ସଏ ମେଡ଼ିକାଲ୍ କଲେଜ୍ ଆରମ୍ଭ କ ଆରମ୍ଭ ହେଲା। ବ୍ରହ୍ମପୁରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାମରେ ନାମିତ ଏକ ମେଡିକାଲ କଲେଜ୍ ପ୍ରତିଷ କରାଗଲା ବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଓଡିଶାରେ ଆୟ ଆୟୁର୍ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଏହି ତିନୋଟି ଅନୁଷ୍ଠାନ ଥିଲା ମୁଖ୍ୟ ଶିକ୍ଷା କେନ୍ଦ୍ର ଏହି ମେଡିକାଲ୍ କଲେଜ୍ ମାନଙ୍କ ସହିତ ସଂଯୁକ୍ତ ହୋଇ ରହିଛି ସେବା ପରିଶିକ୍ଷକ କେନ୍ଦ୍ର ଫାର୍ମାସି କଲେଜ୍ ଓ ହସ୍ପିଟାଲ ପାଇଁ
ହସ୍ପିଟାଲ୍ ପାଇଁ ବୈଷୟିକ ସହାୟତା ତାଲିମ୍ କେନ୍ଦ୍ର ଏକ ଏକବିଂଶ ଶତାବ୍ଦୀର ପ୍ରଥମ ଅଠ ଦଶକରେ ଘରୋଇ ଉଦ୍ୟମର ଉଦ୍ୟମରେ ଓଡ଼ିଶାରେ ଆଉ ତିନୋଟି ମେଡ଼ିକାଲ କଲେଜ୍ ପ୍ରତିଷ୍ଠା କରାଯାଇଥିଲା। ଭୁବନେଶ୍ୱରରେ ଅବସ୍ଥିତ ଏହି ତିନୋଟି କଲେଜ ହେଲା। ହାଇଟେକ୍ ମେଡ଼ିକାଲ୍ କଲେଜ, କଳିଙ୍ଗ ଇନଷ୍ଟି ଇନଷ୍ଟଟିଚ୍ୟୁଟ୍ ଅଫ୍ କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ କା ସାଇନ୍ସ ଓ ହସ୍ପିଟାଲ୍ ଏବଂ ସମ ସମ ହସ୍ପିଟାଲ ମେଡ଼ିକାଲ୍ କଲେଜ୍ ସର୍ବଭାରତୀୟ ଆୟୁର୍ବିଜ୍ଞାନ ଆୟୁର୍ବିଜ୍ଞାନ ଅନୁଷ୍ଠାନ ଦୁଇହଜାର ବାରରୁ ଭୁବନେଶ୍ୱରରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅନ୍ୟାନ୍ୟ ଶିକ୍ଷା ସଂସ୍କୃତି ଶିକ୍ଷାର ତଦାରଖ ଓ ବିକାଶ ପାଇଁ ଦୁଇ ହଜାର ମସିହାରେ ଓଡ଼ିଶା ସରକାରଙ୍କୁ ଭୁବନେଶ୍ୱରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରତିଷ୍ଠା କଲେ।
ହଉ ଓଡିଆ ନାଟକ ସାହିତ୍ୟ ଗଳ୍ପ ଉପନ୍ୟାସ ମଧ୍ୟ ନୂତନ ନୂତନ ପରୀକ୍ଷା ନିରୀକ୍ଷା ଦେଇ ଗତି କଲା। ଓଡିଆ ପ୍ରବନ୍ଧ ଓ ରମ୍ୟ ରଚନାର ମଧ୍ୟ ବିକାଶ ହେଲା। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସତ୍ୟନାରାୟଣ ରାଜଗୁରୁ ପରମାନନ୍ଦ ଆଚାର୍ଯ୍ୟ ଚି ଚିତ୍ତରଞ୍ଜନ ଦାସ୍, ସଦାଶିବ ମିଶ୍ର ଚନ୍ଦ୍ରଶେଖର ରଥ, ମହାପାତ୍ର ନୀଳମଣି, ସାହୁ ଶରତ କୁମାର ମହାନ୍ତି ବାମାଚରଣ ମିତ୍ର ପ୍ରମୁଖ ଓଡିଆ ପ୍ରବନ୍ଧ ଓ ରମ୍ୟ ରଚନା କ୍ଷେତ୍ର ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ସ୍ଵାଧୀନତା ପରବର୍ତ୍ତୀ କାଳରେ ଆତ୍ମଚରିତ ରଚନା କରାଯିବାର ଗୋଟିଏ ନୂତନ ପ୍ରବଣତା ପ୍ରକାଶ ପାଇଅଛି। ପ୍ରାୟ ଶତାଧିକ ଆତ୍ମଚରିତ ଲେଖାଯାଇ ଏହି ବିଭାଗଟି ଓଡିଆ ସାହିତ୍ୟର ଏକ ସମ୍ମାନଜନକ ସ୍ଥାନ ଗ୍ରହଣ କରିଅଛି। କମଣ କାହାଣୀ ବହୁ ସଂଖ୍ୟାରେ ରଚିତ ହୋଇ ଓଡ଼ିଆ ସାହିତ୍ୟରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି। ସ୍ଵାଧୀନତାର ପୂର୍ବ କାଳ ର ସମାଲୋଚନା ଦେଖା। ଲେଖା ଯାଇଥିଲା ମଧ୍ୟ ସ୍ଵାଧୀନତା ପରର୍ବତୀ କାଳରେ ସମା ଚନା ର ହୋଇଛି ଭୂୟ ବିକାଶ। ମାୟା ଧର ମାନ ମାନସିଂହ ସୁନ୍ଦର ମହାନ୍ତି ନଟବର ସାମନ୍ତରାୟ ନରେନ୍ଦ୍ରନାଥ ମିଶ୍ର କୁ କୁଞ୍ଜ ବିହାରୀ ଦାସ ପ୍ରମୁଖ ଓଡିଆ ସମାଲୋଚନା କ୍ଷେତ୍ରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିଅଛନ୍ତି ପୂର୍ବରୁ ପଣ୍ଡିତ ବିନାୟକ ମିଶ୍ର ସମାଲୋଚନା ଲେଖିବା ସହିତ ଓଡିଆ ସାହିତ୍ୟର ଇତିହାସ ଲେଖିଥିଲେ। ପରେ ପରେ ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ ସୁରେନ୍ଦ୍ର ମହାନ୍ତି ମାୟାଧର ମାନସିିଂହ ନଟବର ସାମନ୍ତରାୟ କୃଷ୍ଣଚରଣ ବେହେରା ବଂଶଧର ମହାନ୍ତି ପ୍ରମୁଖ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଶ କରିଅଛନ୍ତି। ବହୁ ସାହିତ୍ୟ ପତ୍ରିକା ଓ ସମ୍ବାଦ ପତ୍ର ପ୍ରକାଶ ପାଇ ଆଧୁନିକ ଓଡିଆ ସାହିତ୍ୟର ପ୍ରକାଶ ପ୍ରସାରରେ ପ୍ରେରଣାବଦ୍ଧ ଭୂମିକା ନେଇଅଛି ଓଡିଶା ସାହି ତର ଆତାଧୁନିକ ପର୍ବରେ ବ୍ୟକ୍ତି ସ୍ଵତନ୍ତ୍ର ଆତ୍ମଅନ୍ୱେଷା ଓ ମାମାବାଦ ବା ନାରୀବାଦ ବିଶେଷ ଗୁରୁତ୍ଵ ନେଇଅଛି। ହଉ କଣ କହୁଥିଲେ କୁହନ୍ତୁ ଆପଣ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଧୁନିକ ନାମରେ ସାହିତ୍ୟର କେନ୍ଦ୍ରରୁ ମଣିଷକୁ ନିର୍ବାସନ କରାଗଲା। ଇତିହାସ ଆଦର୍ଶ ର ମୃତ୍ୟୁ ଘୋଷଣା କରାଗଲା। ସାହିତ୍ୟ ହେଇଗଲା ଏକାନ୍ତ ବ୍ୟକ୍ତିଗତ ଚିନ୍ତା ଚେତନାର ରୂପ ବିନ୍ୟାସ।
ଆପଣ ଶୁଣନ୍ତୁ ହ୍ୟାଲୋ ଆପଣ ଟିକେ ଶୁଣନ୍ତୁ ହ୍ୟାଲୋ ମୁଁ କହିଲି ଆପଣ କୃଷି ବିଷୟରେ କିଛି ଜାଣିଛନ୍ତି? କୃଷି ଓଡ଼ିଶାର ଅଧିକାଂଶ ଲୋକମାନଙ୍କର ପ୍ରଭୁଖ ଜୀବିକା ସ୍ୱାଧୀନତା ପରର ଓଡ଼ିଶା ସରକାର କୃଷିମାନଙ୍କର ସମସ୍ୟା ଓ ମୌଳିକ ଆବଶ୍ୟକତା ସମ୍ପର୍କରେ ସଚେତନ ଥିଲେ ସେତେବେଳେ ସବୁଠାରୁ ବଡ଼ ସମସ୍ୟା ଥିଲା
ହଁ କୁହନ୍ତୁ ମୁଁ ରଖୁଛି ଟିକେ ପରେ ତମକୁ କଲ୍ କରିବି ହେଲା ମୁଁ ବ୍ୟସ୍ତ ଅଛି।